ହାଲୋ କଣ କରୁଛୁ?
ସବୁ ଏଟେ ବସିଛି ଆଉ।
ହୁଁ ହୁଁ ଆଉ ଦେହ ପାହା ଭଲ ଅଛି ସମସ୍ତଙ୍କର?
ହୁଁ ଭଲ ଅଛି ସମସ୍ତଙ୍କର। ହଁ ଭଲ।
ଓ ହୋ। ହଁ ହଁ ତାହେଲେ ସମସ୍ତଙ୍କ ଦେହ ପାହା ଭଲ ଅଛି।
ହଁ ଆଉ ତମର ଭଲ ଅଛି?
ହଁ ମୋର ଭଲ ଦେହ ପାହା ଆଉ ହୁଁ ତମ ସବୁ କିଏ କିଏ ସବୁ ଅଛନ୍ତି?
ବାବା ମୋ ବୋଉ ମୋ ଆଇ ମ ଦିଦି।
ହୁଁ।
ହୁଁ ଆଉ ତମର?
ନା ଆମର ବି ସେମିତି ବାପା ବୋଉ ଭାଇ ଭଉଣୀ ତିନି ଜଣ। ଆ ମୁଁ ହଉଚି ବଡ ତମ ପଢାପଢି ସବୁ ସଲାଣି?
ନା ନା ଚାଲିଚି ଏବେ ଗ୍ରାଜୁଏସନ।
ଓ ହୋ। ତମର ଆଜି ରୋଷେଇବାସ ସବୁ କଣ କଣ ତମ ମାମୁଁ ଘର ସବୁ କିଏ କିଏ ଅଛନ୍ତି?
ମାମୁ ଘର ଯାଏ ମାମୁ ମାଇ। ବବୁଲୁ ଶିବୁଲୁ ସବୁ ଅଛନ୍ତି। ଦିଇ ଭାଇ ଦିଇ ଭଉଣୀ ସଅବୁ ଅଚ୍ଛନ୍ତି ଆମର।
ତ ଯାଳା କେତେ ଭାଇ?
ଦିଇ ଭାଇ।
ହଁଅ। ଦିଇ ଭାଇ ତ ଯାଗ ଆଉ ତ ଆଇ ହରିକା?
ଦିଆଈ।
ଓହୋ ସବୁ ଅଛନ୍ତି ନା?
ହଁ।
ଅଜା ଦିଟା ମାମୁ ଦିଟା ମାଇ ଦିଟା ଭାଇ ଦିଟା ଆଉ।
ହଁ ଭଉଣୀ ଗୋଟେ ଆଉ।
ହଁ ହଁ ଭଉଣୀ ଗୋଟେ, ବାହାହେଲାଣି ଭଉଣୀ?
ନାଇ ଛୁଆ ଟା।
ଓ ହୋ। ହୁଁ ହୁଁ ଆଉ ତାହେଲେ ଏମିତି ସବୁ ଚାଲିଚି ନା ତମର?
ହୁଁ ହୁଁ।
ଆଉ? ତମ ମାମୁଁ ଘର ସବୁ ଏତିକି ଅଛନ୍ତି ନା ଆଉ ତମ ଘରେ ତମ ଘରେ ସବୁ କିଏ କିଏ ଅଛନ୍ତି? ମୋ ବାପାଙ୍କ ହେରିକା କେତେ ଭାଇ?
ହୁଁ ବାପାଙ୍କ ପାଞ୍ଚ ଭାଇ।
ହଁ ହଁ। ଆଉ ତାଙ୍କର ସବୁ କିଏ କିଏ ସବୁ ଅଛନ୍ତି?
ହୁ ବଡ଼ ଭାଇ ଯେ ସେ ଡେଥ ଏ ବୋବାଜ ସେ ଡେଥ କରିଯାଇଛନ୍ତି।
ହଁ।
ଆଉ ମାମା ଅଛନ୍ତି ଆଉ ଦାଦା ଚାରି ଜଣ ଦାଦା ଅଛନ୍ତି ଆଉ।
ହୁଁ ହୁଁ ତାହାଲେ ଏତେ ସବୁ ଅଛ
ହଁ ବହୁ ଚିନାବର ଯେ ମାନେ ଗାଁ ରେ ନାହାନ୍ତି ସବୁ ଇଆଡ ସାଡେ ଅଛନ୍ତି ଆଉ ହୁଁ।
ଓହୋ। ଦେଢ ସାସ ସବୁ ରୁ ରଉଛନ୍ତି ଆଉ ନାଇଁ କି।
ହଁ।
ଓହୋ ଆ ସେଦ ଦ ସବୁ ରହିବେ ଆଉ। ବାହଘର ସବୁ ନ୍ତି ବାହାରେ। ଆଉ ଏ ଯ ଗାଁ ରେ ରହିବା କଥା ସେ ରହୁଚି, ଯେ ବାହାରେ ରହିବା କଥା ସେ ରହୁଚି ବାହାଘର ସାଡେ ସବୁ ରହୁଛନ୍ତି ଆଉ।
ହୁଁ।
ହୁ ଆଉ।
ହୁଁ।
ଏଅଡେ ସେଆଡ଼େ ରେ ରହୁଛନ୍ତି ଯେମିତି ରହିବା କଥା ସବୁ ର ରହୁଚନ୍ତି ଆଉ।
ହୁଁ ହୁଁ।
ଆଉ ଏମିତି ଏଠି ସେଠି ଯୋଉ ରହୁଛନ୍ତି ସେମାନେ । ଆଉ ଯିଏ ଗାଁ ରେ ରହିଲା କିିଏ ବାହାରେ ରହିଲା କାହିଁକି ଛୁଆ ମାନ ସବୁ ବାହା ସହା ପାଠ ରେ ବାହ ପାଠରେ । କଲେ ତ ପାଠ ପଢିଲେଣି ଆଉ ପାଠ ପଢୁଛନ୍ତି ଯୋଉ ଆରେ ପିଲା ପାଠ ପଢୁଛନ୍ତି ଗାଁ । ରୁ ତ କିଛି ସୁବିଧା ନାହିଁ ପାଠ ପଢା ପଢି ବସ ପଢା ଆଉ ଏ ରା ତ ସୁବିଧା । ନାହିଁ ନା ଆଉ ଗାଁ ଗହଳି ରେ ସବୁ ବହରେ ରହିଲେ। ବାହା ବାହାରେ ରହିଲ କଣ ବାହାର ରହିଲ ଭଡାକୁ ରହିଲେ । ସବୁ ହଁ ମାନେ କଣ । ସବୁଗୁରା କରୁଛନ୍ତି ଆଉ ।
ନା ଆଉ ।
ହଁ ଉ କଣ ଆଉ ।
ବାହାରେ ରହିଲେ ପାଠ ପଢା ସୁବିଧା ଟିକେ ବସ୍ ସୁବିଧା । ତ ସେଟା ଗାଁ ଗହଳି ରେ ବି ଟିକେ ସୁବିଧା ନାଇଁ କଲେଜ ସୁବଧା କଲେଜ ତ ଗାଁରେ ତ ଆଇଲା ବେଳକୁ ଆମକୁ ଆମ ଗାଁ । ଠୁ ପଇଁତିରିଶ କିଲୋମିଟର କଲେଜ ବସ୍ ଠିକ୍ ଟାଇମ ରେ ବସ୍ ଥିବ ନଥିବା ଯଦି ପରୀକ୍ଷା ଟେ ଦବୁ । କେମିତି ଦବୁ । ଛଟା ସାତଟା ରୁ ପରୀକ୍ଷା ସାତଟାରୁ ତ ବସ୍ ଛଅଟାରୁ ବସ୍ ଆସୁଛି ଇଏ ଠିକ୍ ଟାଇମ ରେ ତ ପୁଣି ଦି ଘଣ୍ଟା ଲାଗୁଛି। ଆସିବା ପାଇଁ ଆମ ଗାଁ ରୁ । ଆଉ ତୋ ଏମିତି ଆଉ ।
ଉଁ ହୁଁ ।
ସୁବିଧା ନାହିଁ ଯେହେତୁ ଲୋକ ସବୁ ବାହାର ରହିବାକୁ ପ୍ରିଫର କରୁଛନ୍ତି ଗାଁରେ ତ କିଛି ସୁବିଧା ହିଁ ନାହିଁ । ସେ ଆଉ ଯୋଉ ତିକ ସୁବୁ ରଇ କଣ କହିଲୁ ।
ତମ ଗାଁ କୋଉଠେ
ଆମ ଗାଁ ହଉଚି ବାହାଡ ପାଳ ।
ଓହୋ ।
ହଁ ।
ଜଙ୍ଗଲିଆ ଟା ନା।
ହଁ । ଜଙ୍ଗଲ ଲୋକ ସବୁ ଆଡେ ରହୁ ନାହାନ୍ତି ଆଉ ଯିଏ ଯେମତି ରହୁଛନ୍ତି ରହିଛନ୍ତି।
ହୁଁ ହୁଁ ।
ଆଉ । ଆଉ କଣ ସବୁ ସମସ୍ତେ ଭଲ ନା ।
ହଁ ସମସ୍ତେ ଭଲ ।
ହଁ ହଁ । ଉଁ । ତ ଇଁତି ସବୁ ଆଜିକାଲି ତ ସବୁ ଏଇରା ସବୁ କରୁଛନ୍ତି ଯାହା ଯେମିତି ପାରୁଛନ୍ତି। ପାଠ ପଢା ପାଇଁ ତ ଅସୁବିଧା ହଉଛି ଗାଁ ଗହଳି ରେ ରହିଲେ ଲୋକ ବାହା ରେ ରହୁଛନ୍ତି ଆଉ ତମ ରୋଷେଇ ।
ଆଜି ଆମର କରା ହବ ଯୋଉ । ଭାତ କରା ହବ ଡାଲି କରା ହବ ଖଟା ଟିକେ କରିଦବୁ କରିବୁ ଆଉ । ଓ ଫୁଟଳ ଆଳୁ କଷା ତରକାରୀ କରାହବ ଯେ ବାପା ଙ୍କୁ କହି ଚି ଆଜୀ ପନିରି ଆ ଣିବେ କରିକି ଖାଇବୁ ।
ଉଁ ହୁଁ ।
କଣ ରୋଷେଇ ତଥାବି ଆହୁରି ।
ଏୟା ହବ ଚାରିଟା ବେଳକୁ ତା ପରେ ଇଫି ପିଫି ଆଣି କରି ଖାଇବୁ ରାତି କୁ ନାନେ । ଦେଖିଆ ଆଣିବୁ ।
ହୁଁ ।
ହୁଁ ।
ଭଲ ଖାଇବା ଖାଉଚ ସବୁ ।
ହୁଁ ଆଉ । ଭଲ ଖାଇବା କଣ ଖାଇବୁ ପିଇବୁ ଆଉ ମଣିଷ ଆଜି ଅଛି କାଲି ମରି ଯିବୁ ଖାଇ ଦେଇ ଥାଏ ।
ହୁଁ, ଖାଇ ଖୁଆ ଦେଇଥାଅ ମରିମୁରା ଯିବ କାଳେ ସ ଆଜି କାଲି ଯୋଉ ଭଳିଆ ହେଲାଣି ସିଷ୍ଟମ୍ ଗାଡି ଚାଲ ଚା ଚାଲୁ ମରି ମଣିଷ କଣ କରିପାରିବା ଆମେ?
ନା, ଆଉ କଣ କରିପାରିବା ଆଉ
ଏଇଟା ଆମର ଗୋଟେ ବୁଢୀଟେ ଥିଲା, ସେ ଭଲ ବୁଢୀଟେ ହେଲା। ତ ତାକୁ ଏମିତି ଖରା ଦିନେ ଏଇ ଖରା ରଜ ପୂର୍ବରୁ କଣ ହେଇଛି ନା ତାଙ୍କର ତା ଦେହଟା କେମିତି ଭଲ ଲାଗିଲାଣି ଗାଡିରେ ସେ କଣ ହେଲା? ସେ କାମ କରିଯାଏ ବୁଢୀ ମଣିଷ ସବୁ ସେ ବୁଢୀ ଟିକେ ଚାଲେ ଭଲ କଥା କୁହ ବ ବୁଢୀ ହେଇନି ଚାଲା ବୁଲା ଢେଙ୍ଗା ହେଇକି ସୁନ୍ଦର ହେଇଛି। ତୋ ମା ବୁଢୀ ଟା ସେ ଯାଇଥିଲା ଆଇଲା ବେଳେ ଦେହ ଖରାପ ହେଇଗଲା ହେଲା ଓ ସିଏ ପାକୁ ମାନେ ନେଲେ ମେଡିକାଲ ମେଡିକାଲ ନେଲେ ତୁ ଗୋଟେ ସାନିଇଳ ଦଟେ ସାଲାଇନ ଲୋଗେଇଲେ ଆଉ ଗୋଟେ ଡକ୍ଟର ଗଲେ ଆଉ ଗୋଟେ ସାଲାଇନ୍ ମେଡିକାଲ ରେ ତାକୁ ଆଣିଛନ୍ତି ଭାରି ଆଉ ଏଇ ଭାଇ ତାକୁ ପୁରା ତ ଆ ପୁରା ନାଳ ଛାପକୁ ଦେଇକି ହୁଁ ତ ହେଇନେ ଭଲ ଥିଲା ଯଦି ଆଉ ଗୋଟେ ସାଲାଇନ୍ ଦେଇଥିଲେ ସେ ବୁଢୀଟି ବଞ୍ଚି ଯାଇଥାନ୍ତା ଆଜିକି ତାକୁ ପର ଯଉ ପଳେଇ ଆସିଲା ତାକୁ ଚାହା ଦେଇ ଦେଇଛନ୍ତି ପିଇବା ପାଇଁ ଚାହା ଦେବା କଥା ନୁହେଁ କାହିଁକିନା ଗରମଟା ଦେହଟା ଥଣ୍ଡା ଫଣ୍ଡା ଦେଲେ କିଛି ନାହିଁ। ଚାହା ଦେଇ ଦେଇଛନ୍ତି ପିଇବା ପାଇଁ ତା ଦେହ ଆଉ ଟିକେ ନାଳ ଛାପ ଗୋଡେଇକି ପୁରା ହେନା ଟଟକାଇ ବୁଡିକି ନଉନ ମରି ଗଲା ମେଡିକାଲରେ ଆଉ ବୁଢ଼ୀ ଟା ଭଲ ବୁଢ଼ୀ ଟା ଭଲ କାମ କରିଛ। ଯାଏ ଆଉ ହେଇଥିରୁ ଆଣିକି ଲୋନ ଫୁନ ସୁଚ ବୁଢୀ ତାର ଲୁନ କେତେ କରିଦେଇଛି ଯେ
ହୁ
ଆଉ ତି ଭଲ ବୁଢୀ ଟିକେ ଆଜିକାଲି ଜୀବନ ଏଇନେ ଥିଲା ବୁଢୀ ବଞ୍ଚି ଥିଲା ଭଲ ଥିଲା କାଲି ସକାଳେ ଆଜି କେ ନ ସବୁବେଳେ ଯାଏନା ତ ଦେଖ ପାନରୁ ଖଣ୍ଡେ ଖାଏ। ହଁ ମ କାଲିକିନମେ ଆମ ଆମ ଘରକରେ ବସିଛ
ହ
ଆଉ କଣ ତମ ଆଡେ ସବୁ କଣ କେମିତି?
ହ ଭଲ।
ହ ହୋ।
ଆ ତମର ଆଜି କଣ କଣୁଷ ହେଉଛି?
ହଁ। ଆମର ଏବେ ଆଜି ଭାତ ହବ ଡାଲି ହବ ତରକାରୀ ହବ ଆ ଭଜା ଭଜୀ ଟେ ହବ ଦହି ସାଲାଡ଼ ଟିକେ ବହିବୁ ଖାଇବୁ ଆଉ ମତ ଦଡା ତୁ ଭଲ ଲାଗଉନି ତଣ୍ଡି ଟା କେମିତି କେତେ କେତେ କେତେ କେତେ ହଉଛି ଯିବନ ଦି ଟା ଆମ ଟେସନ ଲାଗର ଟିକେ ଦେହ ଖରାପ ହୋଇଯାଏ
ହୁଁ ହୁଁ।
ଖାଉଛି ବୋଲି ଦେହ ଟା ଟିକେ ଖରାପ ରହୁଛି ଆଉ କଣ କରିବା ଭଲ ଲାଗୁ ବନ ରଛି ଆଉ
ଆଉ ।
ଆଉ ସବୁ ତାଲେ ଏମତିଉନା କି
ହୁଁ ନଲ ଲ ଆବ
ହଁ। ତ ଏତି ସବୁ ଆଜିକାଲ ସବୁ କରୁଛନ୍ତି ଯାହା ଯେତିକି ପାରୁଛନ୍ତି କରୁଛନ୍ତି ଆଉ ରୋଗ ଯଦି ବାହାରେ ଇଏ ଏମିତି ରହିବା କଥା ଆଉ ତମର ସବୁ କଣ କଣ ନୂଆ ନୂଆ ଆଇଟମ୍ ସବୁ କଣ କଣ କରୁଛୁ ତମଆଡେ। ଖାଇବା ପାଇଁକିଛିଦେ ଇନି ଆଁ।
ପନିର ଟିକେ ଖରା ହବ ଦେଖିବା ନହେଲେ ଗୋଟେ ନୂଆ ଗୋଟେ ଆଇଟମ କରିକି ଭିଡୁଅ କରିକି ଖାଇବୁ ଯୋଉ ଗୋଟେ ତରକାରୀ ସବୁ ପଡିବ ପକେଇକି କରି ଗୋଟେ ଖାଇବୁ ଦେଖିଆ।
ଅ ହ।
ଖାଇବୁ ୟ ଅ।
ହୁଁ ହୁଁ। ହଁ ହ। ଆଜି କାଲି ସବୁ କରୁଛନ୍ତି ଏମିତି ଆଉ।
ଆଉ।
ଆଛିିକାଲିସବୁ ଖାଇିଲେଣି ସମସ୍ତେ।
ହୁଁ।
ସମସ୍ତେ ଯାଉଛନ୍ତି ବୁଲୁଛନ୍ତି।
ହୁଁ।
ଖ ଖାଉ କିଛି ନହେଲେ ସବୁ ଭଲ ଭଲ ଜିନିଷ ସକାଳୁ ଉଠ ସକାଳୁ ଉଠିକି ମୁଗ ବତରେ ଦିଅ ମୁଗ ବୁଟ ବାଦାମ ଖାଇବ ଆଉ ଯିଏ ତ ହଳଦୀ ମୁଁ ଟିକେ ସକାଳୁ ଉଠିଲା ମାନେ ହଳଦୀ ଟିକେ ଖାଏ ହଳଦୀ
ଆଛା ହଲଦି ବାଟି କି ତାକୁ ବାଟିକି ଗୋଲା କରିକି ବି ଡୋକି ଦେବି ପୁରା।
ମୋ ଦିଦି କରିକି ମତେ ଦଉଛିୁ ମୁଁ ଖାଉଛି।
ହ ହୁଁ। ଆଉ ଟିକେ ଖିଆ ପିଆ ଏମତି ମୋର ହଉମତି ଅଧଘଣ୍ଟା ଖାଇବି ଦଶ ପନ୍ଦର ଅଧଘଣ୍ଟା ସେ ଗଲା ପରେ ତାପରେ ଯାହା ଖାଇବା କଥା ଖାଇବି। ସାଙ୍ଗେ ସାଙ୍ଗେ ଖାଏନି ଆଉ ସାଙ୍ଗେ ସାଙ୍ଗେ ମୁଁ ଖାଏନି ଆଉ ଟିକେ ଆଉ। ଆଉ ନହେଲେ ସବୁ ଖିଆ ପିଆ ଟିକେ ମୁଁ ଟିକେ ଭଲରେ କରେ ଆଉ ଆଇଁସ ତ ମୁଁ ଖାଏନି। ଆଇଁଷ ଟା ମୋର ହଉଛି ଖା ଖ ମୂଳରୁ ଖାଏନି ଆଇଁଷ। ଆଉ ନହେଲେ ତ ସବୁ ଏମିତି ଆଉ। ସବୁ ଏମିତି ଆଉ।
ହୁଁ ଫରେ।
ହୁଁ ଖିଆ ପିଆ ସବୁ ଆଡୁ ହୁଏ ଆଉ। ଯୋଉ ଖିଆ ପିଆ ହଉଛି ଆମର ମୁଁ ଖାଇନି ଟିକେ ଆଇଁଷ ଟା ଟିକେ ମୁଁ ଖାଇ ଖାଏ ଇନିି ଆଉ।
ଯାଣି ଶୁଣି କିଖାଉ ନାହାନ୍ତି। ହୁଁ।
ମୁଁ ଆଇଁସ ଫାଇଁସ ଟିକେ ଖାଏନି ଆଉ।
ହେଇଚି ନା କୋଉ ଭଲି
ସେ ଖାଉଚି ନା ଖାଉନି?
ଆମେ ଖାଚୁନା ଖାଇବୁ ବୋଲି ଆଇସ ଟିକେ ଖାଇବୁନୁ।
ହୁଁ।
ମୁଁ ମାଛଅ ଖାଉଛି ନା।
ଆଇଁସ ତାହେଲେ ଖାାଅ ନା?
ହୁଁ।
ହଁ ହୁଁ। ଆଇଁଷୁ ଖାଅ ତମ ଆଡେ ତମର ଆଇଷ ଖାଏନି ପଶୁଗୁଡ଼ିକୁ ମାରିକି କଣ ଖାଇବ ତାଙ୍କ ପାପ ଗୋଟେ ପାପ ଟା ଆମଠି ମାଗିବୁ ସିଏ ଗୋଟେ ପାପ କରିବେ ଆମକୁ ମତେ ହେରା ଭଲ ଲାଗେନି ଆଇଁଷ
କରୁନ ଉହୁଁ।
ମୁଁ ଆଇଁଷ ଫାଇଁଷ ମୁଁ କେବେ ଖାଏନି ଟିକେ
ଉଁ ହୁଁଉଁ। ଭଲ ତାହେଲେ ଆଉ।
ହଁ ହୋଉ କଣ?
ହସ୍ପିଟାଲରେ ପକେଇ ଦେଲେ।
ରୋଷେଇ ଉପରେ ତମର ଆଜି ତ ଆ ଶନିବାର ଆଇଁଷ କେହି ଖାଇବେନି।
ନାଇଁ କାଲିଗାଣା କାଲି କେଣା ହବ ଆଇଁଷ?
ଉଁହୁଁ ଆଇଁଷ ଆଉ ବେଶି ଖାଇବା ଟା ବି ଭଲ ନୁହେଁ ମୋ ମତରେ। ଆଇଁଷ ଲୋକ ଖାଉଚନ୍ତି ଆଇଁଷ ଖାଇବା ଟା ଭଲ ନୁହେଁ ମୋ ମତରେ।